ହଁ।
ହଁ।
ଆଉ କଣ କରୁଚ।
କ କରିବି ଟିକେ ବସିଚୁ ଆଉ।
ଅହୋ।
କ'ଣ କରୁଛ?
ଏଇ ରୋଷେଇ ସାରିକି ବସିଛୁ ଆଉ।
ହଁ ମୁଁ ତ ସେଇ ଆଉ କ'ଣ ରୋଷେଇ କଲ?
ଖାଇଲ ନା ନାଇଁ।
ନା ନା ଖାଇନୁ।
ଆହ୍
କ'ଣ ରୋଷେଇ ହେଇଛି କଳା?
ଆମର ଆଜି ହେଇଛି। ପରଟା ହେଇଛି।। ରୁଟି ବି ହେଇଛି। ଆଉ ମାଛ ତରକାରୀ ହେଇଛି। ଆଉ କ'ଣ ଆଜି ହଉ? ଏତିକି ହେଇଛି ରାତିରେ। ତମର କ'ଣ କରିଛ?
ଆମର ମାଛ ଭଜା ଅଛି। ପଖାଳ ଭାତ ଆଉ ସନ୍ତୁଳା କରିଛୁ। ଆଊ।।
ହଁ
ଓହୋ
ହଁ ଗରମ ବି ଲାଗୁଛି। ଆଉ କ'ଣ?
ହଁ ପା। ତମର କେମିତି ଗରମ କେମିତି?
ଗରମ ତ ଜୋର୍ ସେ ହଉଛି। ଆଉ।। ଏ ବାହାରେ ଟିକେ ବସିଛୁ ଆଉ।
ବାହାରେ ପବନ ବି ନାହିଁ।
ନା ତ ହଁ ଟିକେ ଟିକେ ବସିବା କଥା ଆଉ।
ହଁ ଏଇ ଦି ତିନି ଦିନ ହବ ବି ଅଧିକା ଖରା ହଉଛି।
ହଁ ଆଜି ବର୍ଷା ହେଇଥିଲା ନା ନାଇଁ।
ନା ନା ଆଜି ବି ବର୍ଷା ହେଇନି କାଲି ବର୍ଷା ଉଠେଇଥିଲା ଆଉ ହେଲାନି ଆଜି କାହିଁ ବର୍ଷା। ସେଇଟା ଖରା।
ନା ଆଜି ଏପଟେ ବର୍ଷା ହେଇଛି।
ଓହୋ ଜୋର ହେଇଛି।
ଜୋର ସେ ଯଦି ନୁହେଁ ହୋ କିନ୍ତୁ ହେଇଛି ଆଉ। ହୁଁ
ଭାଇଆଡେ ବର୍ଷା ହେଇନି ନା ଉଠେଇବି ନାହିଁ ନାଇଁ ହଁ। ଉଠେଇଥିଲା ଦି ପରେ ଘଡ ଘଡି ମାରିଲା ଇଏ କଲା କିଛି ବି ହେଲାନି ବର୍ଷା।
ଏଇପଟେ ବସିକି ଗଲା ଆଉ।
ହୁଁ ଆଉ ସବୁ ଘରେ କିଏ ଅଛନ୍ତି?
କ'ଣ କହିଲେ?
ଘରେ ସବୁ କିଏ ଅଛନ୍ତି?
ହଁ ମୋର ତ ଗୋଟେ ବାଳୁଙ୍ଗ ପୁଅ ସିଏ ତ ସବୁ ସମସ୍ତଙ୍କ।। ଗ ନେଇ ଯାଉଛି ଆଉ।
ହଁ ଆଉ ହଉ।
ତା ପାଖରେ କହିଲାକୁ ସିଏ ହସୁଛି।
ହଁ କେତେ ବର୍ଷ ହବ?
ଏଇ ଦି ବର୍ଷ ଆଠ ମାସେ।
ଓହୋ
ଏଇ ବର୍ଷ ଆଠ ମାସେ।
ଛୋଟ ଛୁଆଟା ଏ ଗୋଟ ପୁଅ ଖାଲି।
ହଁ ହଁ
ଓହୋ
ତମର
ଆମର ଦି ଜଣ ପୁଅ।
ଓ ହୋ ପଢିଲେନି।
ହଁ ସବୁ ପାଠ ପଢିଲେଣି ବଡ କ୍ଲାସ୍ ସବୁ ହେଇଗଲାଣି ପାଠ ପଢ଼ିଲେଣି କଲେଜ ରେ ସବୁ। ହ ସବୁ ପାଠ ପ, ହଁ ଭଲ ଅଛନ୍ତି ସମତେ।
ହଁ ରଜ ପାଇଁକି ତ ଛୁଟି ଥିଲା ଏବେ ତ ଖୋଲିଯିବଣି ଆଉ।
ହଁ ସବୁ ହଁ କଲେଜେ ପଳେଇଲିଣି ପୁଅ ଦିହାଙ୍କ।
ହଁ‌।
ବାବୁ ତାଙ୍କର ନାହାନ୍ତି ସେ ଚାକିରି ପଳେଇଚନ୍ତି ଆମେ ଶଶୁର ଯା ହଁ ଶଶୁର ଜା ଦିଅରୁ ବି ସେ ବାହାରକୁ ପଳେଇଚନ୍ତି ଆଉ ଶଶୁର ଦିଅ ଏଇ ଯୋଉ ଯା ପୂତୁରା ଝିଆରିୀ ଆଛୁ ଆଉ।
ମାନେ ଜଏଣ୍ଟ ମାନେ ଏକାଠି।
ହଁ ହଁ। ଏ ଛୁଆଟା ସ୍କୁଲ୍ ରେ ପଢୁଚନ୍ତି ନା ଆଉ କୁଆଡେ ଯିବେ ହୁଁ।
ଆଉ ତାଙ୍କ ସାଙ୍ଗେ ତାଙ୍କ ସ୍ତ୍ରୀ ଗଲେଣି।
ନା ସିଏ ଛୁଆ ପାଠ ପଢୁଚନ୍ତି କୁଆଡେ ଛାଡିକି ସିଏ ଯିବେ।
ହଁ ତାଙ୍କ ଛୁଆ ବି ପାଠ ପଢିଲେଣି।
ହଁ।
ଜଣେ ନବମ ପଡୁଚି ଝିଅ ଟା ପୁଅ ଟା ପଢୁଚି ଷଷ୍ଠ କ୍ଲାସ୍ ରେ ପଢୁଚି।
ଓହୋ ପଢିଲେଣି ଆଉ।
ହୁଁ ଟିଉସନ୍ ଦି ଟାଇମି ଯାଉଚନ୍ତି ସ୍କୁଲ ଯାଉଚନ୍ତି କୁଆଡେ ସେ ଛାଡିକି ଯିବ। ଦିହାଁକେ ମିଶି ମୁଶାକି କାମ କରୁଚୁ ଆଉ। ଏଇଆ ସବୁ ଭଲ କଣ ଖାଲି ଟିକେ ରୋଷେଇ କରିବା କଥା ଆଉ। ଆଉ ତ କିଛି କାମ ନାହିଁ ରୋଷେଇ ଆଉ। ତମର କିଏ ଅଛନ୍ତି ଆଉ?
ହଁ ଆମର ପାଞ୍ଚ ଜ ପା ଛଅ ଜଣ ମୋ ପୁଅକୁ ମିଶେଇକି ଆଉ।
ହୁଁ।
ହଁ।
ହ
ଆମ ସାନଟା ପାଇଁ କୋଉଠି ତ ଗୋଟେ ଝିଅ ଜୋଟୁ ନାହାନ୍ତି ନା ଝିଅ ସ କ୍ଷମା ହଁ ଝିଅ ସଂଖ୍ୟା ଏତେ କମ୍ ଯେ ଝିଅ ବି ଜୁଟୁ ନାହାନ୍ତି।
ଆ ଝିଅ ତ କୋଉଆଡେ ମିଳୁନାହାନ୍ତି ଭଲ ଝିଅ ମିଳିବେ କିନ୍ତୁ ଭଲ ଝିଅ ଟେ ମିଳିବନି।
ହଁ ଝିଅ ମିଳିବେ କିନ୍ତୁ ଭଲ ଝିଅ ଟେ ମିଳୁନି ଆଉ ଭଲ ଝିଅ ବି ଯଦି ମିଳୁଚି ସେ ସବୁ ମାନେ ମାନେ ହାଇ ଷ୍ଟା ମାନେ ହାଇ କ୍ୱାଲି ସେମାନେ ମି ସେ ଚାକିରି କରୁଛନ୍ତି ନା ଝିଅ ଗୁଡା।
ହୁଁ।
ଆଉ କାହା କୁ ବସିକି ରହିନାହାନ୍ତି ନା।
ନା। ଉଁ ପୁଅ କୁ ତ ଝିଅ ମିଳୁନି ଆଉ କଣ କରିବ ଆଜିକାଲି।
ହଁ ବା।
ଆଉ ଦେଖ ଯେତେବେଳେ ଯୋଗ ଫିଟିବ ବାହାଘର ହବ ଆଉ।
ହଁ ବା ଯୋଗ ବଧେ ଫିଟିନେଇକି
ଆଉ ଦିଅରଙ୍କୁ କହୁନ ସିଏ ଗୋଟେ କୋଉଠି ଚଏସ୍ କରିକି ଚଏସ୍ କରିବେ।
କଁ କହିଲ?
ତା ଦିଅର କୋଉଠି ଗୋଟେ ଚଏସ୍ କରି ପାରୁନାହାନ୍ତି?
ହେଁ- ହେଁ। ସେ କା ସାଙ୍ଗେ ଗୋଟେ ଗପୁଚି ହେଲେ କିଛି ବି କହୁନି ପଚାରିଲେ ବି ଆମେ ବି ତେ କାଇଁ ଖୋଜନ୍ତୁ କଉନୁ।
ହଁ ବଢିଆ ତ ଆହୁରି ସିଏ କହିଦେଲେ ତ ବଢିଆ ହବ ହୁଁ।
ଟୋଟାଲ କି କିଛି କହୁ ହିଁ ନାହିଁ। ନହେଲେ ହଉ କରିଦିଅନ୍ତୁ ଏତେ ଆଡେ ଖୋଜିବା ଅପେକ୍ଷା।
ହଁ।
ହାଏ ମାନେ କହୁନି ନା କିଛି ନାହିଁ।
କିଛି କହୁନାହାନ୍ତି କିନ୍ତୁ ତମେ ତମର ଇଆଡେ ମନେ ମନେ ରହିଚ ଆଉ।
ହଁ। ମାନେ ଗପୁଚି ସବୁ କରୁଚି କିନ୍ତୁ ପଚାରିଲେ କହୁଚି ତମେ ଯୋଉଠି ଠିକ୍ କରିବ ଆମେ ସେଇଠି ମୁଁ ସେଇଠି ବାହାହେବି। ଇଏ କି ଓଲଟା କଥା। ଠିକ୍ କରିବ ବଲି ଝିଅ ତ ମିଳୁ ନାହାଁନ୍ତି।
ପୂଜା ଯଦି କୁହ ଆମେ ସେଇଠି ବାହାଗର କରିଦେବା ଆଉ କଣ।
ହଁ କାହିଁନା ଆମକୁ ତ ଝିଅ ମିଳୁନି ଯଦି ତମକୁ ମିଳୁଚି ତାହେଲେ କୁହ। ବାହାର କରିଦବୁ ସେତିିକ ବି ସେ କହିବାର ନାହିଁ।
ହୁଁ ହୁଁ ତାକୁ ଖରାପ ଲାଗୁଚି ଆଉ ଭଲ୍ ଲାଗୁନି ଆଉ।
ହଁ। ହଁ
ଆଉ ଭାଇ ଭାଉଜ ଅଛ ଆଉ ଦିଅର ବାହାଘର କରିଦିଅ ଆଉ।
ହଁ ବା ବହୁତ ଆଡେ ଖୋଜିଲୁଣି ବହୁତ ଆଡେ ଖୋ ତାପରେ ବିତିରିିଆ ବି ସବୁ ଅ ପଶିକିରି ଏଠି ଭାଙ୍ଗି ଦଉଛନ୍ତି।
ହଁ ସେମିତି ତ ଏଇ ଗାଁ ରେ ବି ହଉଛି ସବୁଆଡେ ସେଇଟା ଚାଲିଛି ଆଉ।
ହଁ ବା ଭାଙ୍ଗି ଏବେ ଦଉଛନ୍ତି ହଁଉ ଯାଇ କି କୋଉଆଡେ ଖୋଜକୁୁ ସବୁଆଡେ ଖୋଜି ସାରିଲୁଣି। ଆଉ ଆସୁଛି ବ ପ୍ରସ୍ତାବ ଆଉ ଯୋଉଟା ପସନ୍ଦ ବିଷ୍ଣୁ ଯୋଉଟା ପସନ୍ଦ ହଉଛି ଝିଅ ହର ପଟୁ ନାହିଁ କରିଦେଉଛନ୍ତି। ଆଉ ହଁ। ଆଉ ଯୋଉଟା ଆମର ପସନ୍ଦ ମାନ ନବ କିନ୍ତୁ ଝିଅ ବାଗ ଅସୁନାହାନ୍ତି।
ହୁଁ ଆ ଝିଅ ହଁ ଝିଅ ବାଗ ନହେଲେ ଆଉ ଗୋଟେ କରିବାକୁ ମନେ ହବ କି ଏଠି।
ହଁ ବା।
ହୁଁ ଆଜିକାଲି ତ ଡିମାଣ୍ଡ ପତ୍ର କେହି ନଉନାହାନ୍ତି।
ହଁ ଆ ଝିଅ ବା ହଁ ଝିଅ ସଂଖ୍ୟା ଏତେ କମ୍ ଯେ ଆଗତରିକା ପୁଣି କହିଦଉଛନ୍ତି ଆମ ଡିମାଣ୍ଡ ଦରକାର ନାହିଁ ଝିଅ ଆଉ ରଜରେ କୁଆଡେ ବୁଲାବୁଲି କରିକି ଯାଇଛ ନା ନାଇ?
ରଜରେ ବର୍ଷ ତ କୁଆଡେ ଯାଇନୁ ଏଇ ଶାଶୁ ଘରେ ବି ଫଙ୍କସନ ହଉଥିଲା ଗାଁ ରେ ହଉଥିଲା ରଜ ମହୋତ୍ସବ। ଏଇଠୁ ଦେଖିଲୁ ଆମର ନଣନ୍ଦ ଆସିଥିଲେ। ତାଙ୍କ ଝିଅ ପୁଅ ସବୁ ଆସିଥିଲେ ଆଉ କୁଆଡେ ଯାଇ ହେଲାଣି। ନଣନ୍ଦ ଯେହେତୁ ଆସୁଛନ୍ତି ଆମେ ଆଉ ଛାଡିକି କୁଆଡେ ଯିବୁ। ଖରା ଭାବିବେ କହିବେ ମୁଁ ଆସିଲି
ତାଙ୍କ ଝିଅ ବି ପୁଅ ବି ବଡ ବଡ ହେଇଗଲେଣି।
ହଁ ସେମାନେ ସବୁ ପଢୁଛନ୍ତି ଏ ଯୋଉ ନିଟ ପରୀକ୍ଷା ପାସ୍ ପଢୁଛନ୍ତି ସେ ସବୁ ଡାକ୍ତରୀ ପଢୁଛନ୍ତି ଆମ ନଣନ୍ଦଙ୍କ ଝିଅ ହଁୁ।
ହୁଁ
କହୀବେ ମୁଁ ଏତେ ବର୍ଷରେ ଥରେ ଆସିଲି ଯେ ଭାଉଜ ମାନେ ପଳଉଛନ୍ତି ବାପଘର ଖରାପ ହବ ନା ନାଇଁ।
ଠିକ୍ କଥା।
ସିଏ ଦି ତିନି ଦିନ ରହିବ କଣ ଆଉ ତାଙ୍କୁ ଛାଡିକି ଯିବ।
ହଁ।
ଆଉ କଣ? ଏ ଝିଅ ବି ଆସିଛନ୍ତି ସେ ଏତେ ବାଟରୁ କିନା ଆଉ ଆଡେ ଭଲ ଲାଗିଲା ନାଇ ଯିବାକୁ ଆଉ।
ତାପରେ ବି ତମର ତ ସେଠି ହୋଉଛି ରଜ ମହତ୍ସବ।
ହଁ ସିଏ ସେଇ ଦେଖିବାକୁ ଆସିଥିଲେ ଆ ଆ ଖରାପ ହବ ସମସ୍ତେ ଗୋଟେ ନଣନ୍ଦ ଗୋଟେ କଣ ଭାବିବେ। ବଡ ରଣଦ ସେ ଖରାପ ଭାବିବେ।
ହଁ ହଁ।
ହଁ ହ ହଁ।
ହଁ ରଜ ଯାଇ ରଜରେ ତ ଗୁଳୁ ଗୁଳି ବି ହୋଉଥିଲା। ଆଉ କ ଥଣ୍ଡା ଲାଗୁଥିଲା ନା କଣ। ସେଇଥିରେ ଯାହା ଟିକେ ବୁଲିଆସିବା କ
ଗୁଳୁ ଗୁଳି ତ ଜୋରସେ ହୋଉଥିଲା।
ହଁ।
ହଁ। ତମ ଆଡେ ବି ହୋଉଥିଲା। ବର୍ଷା ହେଇନି ନା ତମ ଆଡେ ବର୍ଷା ହେଇନି?
ହଁ ବର୍ଷା ହେଇଥିଲା ଯେତେବେଳେ ଏଇ ଯୋଉ ଆ ଦିନେ ଛାଡି ଦିନେ ଦି ଚାରି ଦିନି ଖଣ୍ଡେ ଏମିତି ଲାଗାତାର ହେଇଗଲା।
ହଁ।
ଆଉ ଟିକେ ଥଣ୍ଡା ଲାଗିଲା ଆଉ ତାପରେ ଏଇ ଯୋଉ ଖରା ହୋଉ କି ଦି ଦିନ ହବ ଆଉ ତିନି ଦିନ ହବ ବୋପା ମା ଆଉ ଘରୁ ଆଉ ବାହାରେ ଆଉ ବସି ହଉନାହିଁ।
ହଁ।
କାମ ସାରିକି କେମିତି ଟିକେ ଥଣ୍ଡାରେ ବସିବୁ।
ହଁ ସେଇଆ ତ ଆଉ।
ହଁ ବା।
ଏମିତି ଆଉ।
ତମର ଖାଇ ପିଇକି ଶୋଇଲା ବେଳକୁ କେତେ ଟାଇମ ହେଇଯାଏ?
ଆଉ ଖାଇଲା ବେଳକୁ ସାଢେ ଦଶଟା ହେଇଯାଏ।
ହଁ ହଁ।
ହଁ ସାଢେ ଦଶଟା ହେଇଯାଏ ଟିକେ ସିରିଏଲ ଟିକେ ଦେଖୁ ଟି ଭି ରେ। ଆ ଦେଖିକି ଦଶଟା ସାଢେ ଦଶଟା ବେଳକୁ ହୋଉ ବାପା ଶଶୁର ଯିଏ ସେ ଖାଇଦୋଉଛନ୍ତି ଶୀଘ୍ର।
ହଁ ହଁ।
ହଁ ସିଏ ଖାଇ ଦୋଉଛନ୍ତି ଆଉ ଆମେ ଟିକେ ଲେଟରେ ଖାଉଚୁ। ସିଏ ବୁଢା ଲୋକ ଖାଇକି ଟିକେ ଶୋଇ ପଡିବେ ଜଲଦି ନା।
ହଁ ହଁ ହଁ।
ହଁ।
ଶାଶୁ ବି ଖାଇ ଦିଅନ୍ତି ନା ନାଇଁ?
ଶାସୁ ନ ନାହାନ୍ତି ଚାଲି ଯାଇଚନ୍ତି।
ଓହୋ।
ହଁ ଏବେ ଏଇ ତିନି ଚାରି ବର୍ଷ ହେଲା। ହଁ ଏଇଆ ଆଉ।
ଓହୋ।
ଓହୋ ହୋଉ ପରେ କଥା ହବା ହଁ ହୋଉ ରହୁଚି।
ହଁ।
ହୁଁ।